ଆଉ କେମତି ଅଛନ୍ତି?
ହୁଁ ଭଲ ଅଛି।
ଆଉ କଁ କରୁଛନ୍ତି ଏବେ
ଅଛି ଦୋକାନନେ ଆଉ।
ଆଜ୍ଞା ଆପଣ କଁ ଖାଇଥିଲେ ସକାଳେ?
ସକାଳେ ଚୁଡା କଦଳୀ ଆଉ।
ଚୁଡ଼ା କଦଳୀ ଆପଣଙ୍କ ବୋଧେ ଥଣ୍ଡା ହେଇଯାଇଛି ସେ ପ୍ରତିତ ହଉଛି।
ହଁ ଥଣ୍ଡା ହେଇଯାଇଛି ଖାଲି ଟିକେ। ବିଲ କାମ ରହିଗଲୁ ତ ଥଣ୍ଡା ହେଇଯାଇଛି।
ଆପଣ ବୋଧେ ପାର୍ଟ ଟାଇମ ଜବ କରନ୍ତି ବୋଧେ।
ହଁ।
ହୁଁ ଆପଣ କଣ କରନ୍ତି ପାର୍ଟ ଟାଇମ୍।
ଅଛି ଆଉ ଦୋକାନ ଫୋକା ଲାଇନରେ ଅଛି ଆଉ।
ଆଜ୍ଞା ଠିକ ଅଛି ଆଉ ଆପଣ ଟାଇମ କରନ୍ତି। ଏବେ ଆପଣ ଆଉ କଣ କରୁଛନ୍ତି ଆଗକୁ ଆପିଲ କରୁଛନ୍ତି।
ଗୋଟେ ଜବ ଫବ କୁ କରିବା ଦେଖିବା ଆଉ।
ଆଉ କଣ କହୁନାହାନ୍ତି କିଛି କୁହନ୍ତୁ କଣ କରିବେ କୋଉ ବିଷୟରେ ଆପଣ। ହଁ ମୁଁ ଖାଇଥିଲି ସକାଳେ ଖାଇଥିଲି। ଆଉ ର ଉଠିକି ବୁଲାବୁଲି କରି। ଆଉ ଏବେ ଟିକେ ଆସିଛି ବଜାରକୁ। ବଜରେ ବସି ଅଛି ଆଉ।
ଦିହ ପା କେମିତି ଅଛି ଦିହ କେମିତି ଅଛି।
ଆଜ୍ଞା ମୋରେ ବି ବହୁତ ଭଲ ଅଛି ଯେହେତୁ ଭାଇଙ୍କର ଗୋଟେ ଅଛି ମେଡିସିନ ଦୋକାନ ଦୋକାନ ଯାଏ ହ ସେ ଦୋକାନ କେ ଆସିଛି ଆଉ ସେଠି ବସିଛି ଆ ଦେହ ଯେହେତୁ ଭଲ ଲାଗୁନ ସେଥିପାଇଁ କିଛି ଔଷଧ ଖାଇ
ହୁଁ ଠିକ୍ ଅଛି।
ଆଁ ଆଜ୍ଞା ଆଉ
ହଁ
ଆପଣ କଣ ଏବେ ଏବେ କୋଉଠି ଘରେ ନା
ନାଇଁ ଆଜ୍ଞା ମୁଁ ଏବେ ଆସଥିଲି ଭାଇ ଥିଲେ ତ ବଜାରରେ ସେଥିପାଇଁ ମୁଁ ଏବେ ଗାଡିଟିକୁ ନେଇକି ଆସିଲି ବଜାରରେ ତାଙ୍କୁ ଦେଇ ଆଉ ମୁଁ ମୋ ଭାଇଙ୍କ ସାଙ୍ଗରେ ଘରକୁ ଯିବି ଏବେ।
ମୁଁ କଣ ବାଇକରେ ଯାଇଥିଲି ନା କାର୍ ରେ।
ନାଇଁ ବାଇକ ନେଇକି ଆସିଥିଲି।
ବାଇକ ହେଲମେଟ ଫେଲମେଟ ନେଇକି ଯିବେ।
ଆଜ୍ଞା ଏବେ ଯୋଉ ଆପଣ ତ ଜାଣିଥିବେ ଏବେ ଯୋଉ ଦୁର୍ଘଟଣା ଗୁଡିକ ହେଉଛି ସବୁ ବଜାରରେ
ହୁଁ ଆଜ୍ଞା।
ଆଜ୍ଞା ହଁ ଆ ସେଇ ହିସାବରେ ଏବେ ସରକାର ମଧ୍ୟ ନିୟମ କଡା କରିସାରିଲେ କଡା କରୁଛନ୍ତି କିନ୍ତୁ ତାଙ୍କୁ କିନ୍ତୁ ଜନତା ମାନେ ଜ ଜନତା ମାନେ ମାନିବାକୁ ନାରାଜ୍। ସେ ଆ ସେ ନିୟମାବଳି ତ ନବାମ ଯେ କିଛି ଭୋଲ କରିବଛନ୍ତି ଆପଣରେ
ଦି ଆଉ।
ଆଜ୍ଞା କିଛି
ଲଆ ସ୍ମୋକିଂ
ଆଜ୍ଞା ଧୁମ୍ରପାନ କରୁଛନ୍ତି ନିଶା ଆଜ୍ଞା ଚୁମ୍ରକନ କରୁଛନ୍ତି ନିଶା ଦ୍ରବ୍ୟ ବ୍ୟବହାର କରୁଚନ୍ତି। ଏବଂ ଆଉ ଆ ମଧ୍ୟ ସରକାର ନିୟମ ଗୁଡିକୁ ମାନୁ ନାହାନ୍ତି, ଯାହା ଫଳରେ ଦୁର୍ଘଟଣା ଘଟି ଯାଉଚି। ଆଉ ସରକାର ମଧ୍ୟ
ହଁ, କୁହନ୍ତୁ। ହାଲୋ।
ହଁ ଦୁର୍ଘଟଣା-ଦୁର୍ଘଟଣା ଗୁଡିକ ଘଟିକି ଯାଉଚି। ଯାହା ଫଳରେ କି ବିଭିନ୍ନ ଲୋକଙ୍କର ଅ ପରିବାରର କ୍ଷତି ଘଟୁଚି, ଅ ଆର୍ଥିକ କ୍ଷତି ଘଟୁଚି ଆଉ
ଚଣ୍ଡେଖୋଲ୍ ରେ ହେଇଗଲାଣି ନା ଏଇଟ୍ ଲାଇନ୍, ଗାଡି ବି ଅଧିକ ଯିବା ଆସିବା ବହୁତ୍ ଆକ୍ସିଡେଣ୍ଟ ହଉଚି।
ହୁଁ, ଆଜ୍ଞା ଆଉ ଆପଣ କୋଉଠି କରିଥିଲେ ଆପଣ ଯୋଉ ଆପଣଙ୍କ ପ୍ଲସ ଟୁ କୋଉଠି କରିଥିଲେ?
ପ୍ଲସ୍ ଟୁ ଆମ ନୂଆହାଟ ରେ କରିଥିଲୁ।
ଆଜ୍ଞା, ନା ନୂଆହାଟ ରେ କରିଥିଲେ ଆଉ ଆପଣ କଣ ରଖିଥିଲେ ଆପଣଙ୍କ ଯୋଉ ବିଷୟ କଣ ରଖିଥିଲେ?
ଓଡିଆ, ଇକୋନୋମି
ଆଜ୍ଞା-ଆଜ୍ଞା ଠିକ୍ ଅଛି।
ଇତ୍ୟାଦି-ଇତ୍ୟାଦି ଆଉ।
ଆଜ୍ଞା, ଆପଣ କଣ ପଢ଼ାପଢ଼ି କରନ୍ତି ଭଲ ଆପଣ ଏଇ ଆପଣ କଣ ଆପଣ ଏଇ ଯୋଉ ଏବେ ମାନେ ପ୍ଲସ୍ ଟୁ କରୁଥିଲେ କିଛି ବର୍ଷ ତଳେ ନା ଏବେ?
ଏବେ ଗାଁ ରେ ବୁଲୁଚି, ଗାଁ ରେ କୋଉଠି ଗାଈ ଫାଇ କିଛି ଅସୁବିଧା ଫସୁବିଧା ହେଲେ ତାଙ୍କର ହେଲ୍ପ କରୁଚି।
ଆଜ୍ଞା। ତାହେଲେ ଆପଣ ଗୋରୁ ଚାଷ କରୁଚନ୍ତି, ଆପଣ ଜାଣିଚନ୍ତି ଗୋରୁ ଚାଷରେ କେତେ ଫାଇଦା ଅଛି?
ହୁଁ।
ଆଜ୍ଞା ଗୋରୁ ଚାଷ କରିବା ଦ୍ଵାରା ଆମୁକୁ କଣ ହଉଚି ଆ ଆମୁକୁ ଗୋରୁ କ୍ଷୀର ଦଉଚ, ନ୍ତି ସେ କ୍ଷୀର ଦହି, ଛେନା ବିଭିନ୍ନ ପ୍ରକାରର ଅ କ୍ଷୀର ଜାତୀୟ ଦବ୍ୟ, ଆମେ ତିଆରି କରୁଚୁ ଯୋଉଟା କି ଆମକୁ ଆ ହିତ ପାଇଁ ବହୁତ୍ ଉପଯୋଗୀ ଏବଂ ଆ ସେଥିରେ ବିଭିନ୍ନ ପ୍ରକାରର ଡେରି ପ୍ରଡକ୍ଟ ମଧ୍ୟ ତିଆରି ହେଉଚି। ଆଉ ଆପଣ ଯାହଉ ଭାଗ୍ୟବାନ୍ ଆପଣ ଗାଈ ରଖିଚନ୍ତି, ଗାଈ ଚାଷ କରୁଚନ୍ତି। ଆଉ-ଆଉ କହୁନାହାନ୍ତି କିଛି କହନ୍ତୁ।
ଗାଈ ଚାଷ ତାପରେ ବିଲ ବାରି ଭେଣ୍ଡି, ପୋଟଳ, ଜହ୍ନି ପନିପରିବା ଚାଷ ହଉଚି। ତାପରେ ଛ ପାଖରେ ଅଛି ଗୋଟେ ଆମର ଦୋକାନଟେ ସେଠି କ୍ଷୀର, ଦହି, ରା ବିଡି ଆଇସ୍କ୍ରିମ ବିକା ହଉଚି।
ଆଜ୍ଞା।
ପରିବା ବିକା ହଉଚି ପରିବା ଦୋକାନ୍ ରେ, ଦାଦାଙ୍କର ଅଛି ପରିବା ଦୋକାନ୍।
ଆଜ୍ଞା।
ଚାଲ୍ଚି ସଂସ୍ଥା ଚାଲ୍ଚି ଆଉ।
ନା ଆଜ୍ଞା ଆଉ ଆପଣ ଏ ଗୋରୁ କେତେରେ କେତେ କେତେ ରଖିଚନ୍ତି ଆ ପଣ ଯୋଉ ଇଏ ଆଇ
ଉଁ ଗୋରୁ ଅଛି ଆମର ଚାରୋଟି କୁକୁଡା ଅଛି।
ହୁଁ।
ବାଛୁରୀ ଅଛି ଦି ତିନିଟା।
ଆଉ ପରିବାରରେ କିଏ କିଏ ଅଛନ୍ତି?
ପରିବାରରେ ଅଛନ୍ତି ଦଶ ଜଣ ଖଣ୍ଡେ ଆଉ। ଭାଇ ଦାଦା ଖୁଡୀ କାକା ଜେଜ ଜେଜେମା।
ଆଜ୍ଞା ଆଉ ସମସ୍ତେ ଭଲରେ ଅଛନ୍ତି?
ହଁ ସମସ୍ତେ ଭଲରେ ଅଛନ୍ତି ଆଉ ସବୁ ତ ସେଇ ଭଗବାନ ଙ୍କ ଇଚ୍ଛା ଆଉ। ସେମିତି ସବୁବେଳେ ଘଣ୍ଟ ଘୋଡେଇକି ରଖିଥାନ୍ତୁ।
ହୁଁ ଆପଣ ଯୋଉ କହୁଥିଲି କିଛି ଦିନି ତଳେ। ଆଜ୍ଞା କହୁନାହାନ୍ତି ଆପଣ କିଛି କୁହନ୍ତୁ?
ହାଲୋ।
ଆଜ୍ଞା ଆପଣ ଯୋଉ ଆପଣଙ୍କର ଭାଇଙ୍କର ତ ଯୋଉ ଅଛି। ମେଡିସିନ୍ ଷ୍ଟୋର ଆପଣ କହୁଥିଲେ। ଆଜ୍ଞା ଆପଣଙ୍କ ମେଡିସିନି ବିଷୟରେ ଆପଣଙ୍କର କିଛି ଜ୍ଞାନ ଥିବ ବହୁତୁ ଆପଣ କହୁନାହାନ୍ତି?
ହଁ ମେଡିସିନ ବିଷୟରେ ତ ବହୁତ ଜ୍ଞାନ ଅଛି ବର୍ତ୍ତମାନ।
ହାଲୋ କୁହନ୍ତୁ?
ହୁଁ ମୁଁ କହିଲି ଆପଣ ଜାଣିଥିବେ ମେଡିସିନି ବିଷୟରେ ଆପଣ କିପରି ମେଡିସିନି ଦୋକାନ ଆପଣ ଭାଇଙ୍କୁ। କଲେ କଣ କଲେ କହୁନାହାନ୍ତି କୁହନ୍ତୁ?
ଭାଇଙ୍କର ତ ମେଡିସିନୀ ଦୋକାନ ତାଙ୍କର ବାପାଙ୍କର ଲାଇସେନ୍ସ ରେ ସେ ପଢୁଛନ୍ତି ବର୍ତ୍ତମାନ ତାଙ୍କରି ଏ ଚାକିରି ହେଇଚି ଗମେଣ୍ଟେ ରେ।
ହୁଁ।
ତ ସେଥିପାଇଁ ମୁଁ ତାଙ୍କ ସାନ ଭାଇ ବି ବୁଝାବୁଝି ଏବେ କରୁଚି।
ହୁଁ।
ଆଉ ଦୋକାନ ଟା ଏ ମେଘ ପାଇଁ ଦୋ କାନ ତିନି ଦିନି ବନ୍ଦ ଥିଲା ସେପଟ ବିଲରେ ପରିଆ ପରିବା ଫରିବା ଚାଷ ହେଇଚି ପାଣି ଫାଣି ସେଇଥି ପାଇଁ ଦୋକାନ ବନ୍ଦ ରହିଗଲା ସେଦିନୁ ଥଣ୍ଡା ହେଇଯାଇଛି ଟିକେ ଭୟେସେ ଟିକେ ଚେଞ୍ଜେ ହେଇଯାଇଛି ଆଉ।
ଆଜ୍ଞା ଆପଣ ଆପଣ ମଧ୍ୟ ଆଜ୍ଞା ଆପଣ ପରିବା ଚାଷ ମଧ୍ୟ କରନ୍ତି। ସେଥିରେ ମଧ୍ୟ ଦୋକାନ ସମ୍ଭାଳନ୍ତି ଆପଣ ଗାଈ ଗୋରୁ ଚାଷ କରନ୍ତି? ଆପଣ କେତେ ପିଲା ରଖିଛନ୍ତି ନା ଆପଣ ଏକୁଡିଆ ଏଇ ସମ୍ଭାଳୁଛନ୍ତି ସବୁ?
ଦାଦା ଭାଇ ଭାଇ ବାପା ଏମିତି ସମ୍ଭାଳିୁଚନ୍ତି ତିନି ଜଣ।
ଆଜ୍ଞା ଆପଣ ଏଇଟା ପାରମ୍ପରିକ ଆପଣଙ୍କର ପରିବାରିକ ବିଜିନେସ୍?
ହୁଁ ବିଜିନେସ୍।
ଆଜ୍ଞା।
ଫ୍ୟାମିଲି ବିଜିନେସ୍ ଆଉ। ସାନ ବଡକିଏ ସାନ ବଡ। କେହି ନାହାନ୍ତି ସମସ୍ତେ ମିଶିକି ମାସେ ଦି ଭାଇ ତିନି ଭାଇ ମି ଏମିତି।
ଆପଣକୁ କେତେ ଆପଣକୁ କେତେ ଆ ବର୍ଷିକ କେତେ ମିନିମମ୍ ଇନିକମ୍ ହେଇଯାଉଛି ଆପଣଙ୍କର ମାନେ କେତେ ବାହାରୁଚି ଏ ପଇସା?
ଇନକମ୍ ଆମର ସେମିତି ଲାଭ ନହିଁ କି ଲସ ସେମିତି ଯିଏ ଯାହା ଯେ ତେ ଶସ୍ତାରେ କେତେରେ ଅଧିକ ରେଟ୍ ବିକି ଦଉଚୁ କେବେ କମ୍ ରେଟ୍ ରେ ବିକି ଦଉଚୁ।
ଆଜ୍ଞା। ଆପଣ ଯୋଉ ବାହାଘର ବ୍ରତ ଘର ଏ ଏଗୁଡିକର କଲ ମଧ୍ୟ ରଖୁ କି ଆପଣ ପରିବା କିମ୍ବା ଯୋଉ ଦୁଧ
କୋଉ ଆଉଛନ୍ତି ଅଧା ନେଉଛନ୍ତି ଅଧା ପଇସା ଭାଇ ପଛେ ଦେଇଦବୁ ଆମେ କହୁଛୁ ଠିକ୍ ଅଛି ଅଧା ଲୋକ ନେଇଯାଉଛନ୍ତି ଅଧା ଲୋ କ ରଖିଦଉଛନ୍ତି ବାକି।
ଆପଣ ବୋଧେ ଆଭାନ୍ସ ନେଇକି କିଛି ଜିନିଷ ଦଉଛନ୍ତି ତାଙ୍କ କାର୍ଯ୍ୟ ସରିଲା ପରେ ଆପଣ
ଆ ଆ ଆଡ୍ ଆଡଆନ୍ସ ଦେଲେ ଚଳିବ ନହେଲେ ନାଇଁ। ଆମେ ଚାହୁଁକି ଲୋକ କେମିତି ଯେ ଖୁସିରେ ତାଙ୍କ ବାହାଘର ଟା ସରିଯାଉ।
ଆଜ୍ଞା।
ମୁଁ ସେଇଆ ଚାହୁଁଚୁ। ଆଜି ନହେଲେ କାଲି ପରିବା ଆମେ କିଣିିଦବୁ ପୁଣି କରିଦବୁ କାଲି ବିକି ଆଜି ନବିକି ବିକିଲେ ଖାଲି ବିକି ଦବୁ।
ହୁଁ।
ଆଜି ବାହାଘର ନହେଲେ କଣ କାଲି ହେଇପାରିବ।
ଆଜ୍ଞା। ଆପଣଙ୍କ ସାହାଯ୍ୟର ମନୋବଳ ଅଛି ଆପଣଙ୍କର।
ମନୋବଳ ତ ସବୁବେଳେ ଅଛି।
ଆଜ୍ଞା।
କିନ୍ତୁ ସେନ୍ତିଆ ଲୋକଙ୍କ ଉପରେ।
ଆଜ୍ଞା ଆଉ ସବୁ ଲୋକ ବି ଠିକ୍ ନୁହଁନ୍ତି ଭଲ ନୁହଁନ୍ତି। ଆ କିଛି ଲୋକ ଅଛନ୍ତି କହିବେ କି ଆଜିକାଲି କାଲି ଯଉ କହିଛି ବହୁତ ଦିନ ଠକିକି ଆପଣଙ୍କୁ ସେପରି
ଲୋକ ତ ବହୁତ ଅଛନ୍ତି ଦୁନିଆରେ, କଥା ବଡ ବଡ କହିକି
ହୁଁ।
ସେଇ ତ ସବୁ ଉପର ବାଲା ଦେଖୁଛନ୍ତି ଜଗନ୍ନାଥ ଦେଖୁଛନ୍ତି ଯାହା କରିବେ ତାଙ୍କ ଇଚ୍ଛା।
ଆଜ୍ଞା। ଆପଣ କେତେ ଗୁଣ୍ଠୁ ଖଣ୍ଡେ ରେ କରିଛନ୍ତି ଚାଷ ସବୁ ପରିବା ଚାଷ?
ଚାଷ ତଥା ବିି ତିରିଶ ବର୍ଷ ଖଣ୍ଡେ ହେଇଯିବ ଆଉ।
କେତେ ଏଇ କହିଲେ?
ତିରିଶ୍। ବାପା ହେରିକା କରୁଥିଲେ ଜେଜେ ହେଇଙ୍କା ଜେଜେ ହେଇକା ବାପା ହେଇକା କରି ଏବେ ଆମେ କରଚୁ ଆଉ।
ଆଜ୍ଞା ଆପଣଙ୍କ ଜେଜେ କରୁଥିଲେ ଆପଣଙ୍କ ବାପା କରୁଛନ୍ତି ଏବେ ଆପଣ ବି ମଧ୍ୟ କରୁଛନ୍ତି। ଆପଣ କଣ ଭାବୁଛନ୍ତି ଆପଣଙ୍କ ପୁଅ ହେଲେ ମଧ୍ୟ ଏଇ ଚାଷ କରିବେ କି? ବା ବାଣିଜ୍ୟରେ
ଚାଲିଥିବ ଚାଲିଥିବ।
ଆଜ୍ଞା। ଆପଣ ଏଇ ସଂସ୍ଥାଟିକୁ ପାରିବାରିକ ବାଣିଜ୍ୟ ହଁ ଆପଣ ଏଇ ଯୋଉ ପା ପାରିବାରିକ ବାଣିଜ୍ୟକୁୁ ଆଗକୁ ବଢେଇକି ଚାଲିବେ।
ହୁଁ ବଢେଇକି ରଖିବୁ ନିଶ୍ଚିନ୍ତ। ଆଜିକାଲି ଦୁନିଆରେ ଯେମିତି ସାର ଇତ୍ୟାଦି ବିତ୍ୟାଦି ପାଇଲାନି, ଆମର ସେମିତି ନାଇଁ ଆମର ହଉଛି ଖତ।
ଆଜ୍ଞା।
ପୁରା ବିନା ଔଷଧରେ କାମ ଚାଲିଚି ଆମର।
ହେଲେ ଆପଣ ପ୍ରାକୃତିକ ଭାବେ ଶସ୍ୟ ଏବଂ ବା ପରିବା ଗୁଡିକ ଉତ୍ପାଦନ କରୁଛନ୍ତି। ଆଜ୍ଞା ଭଲ ଆପଣଙ୍କ ଆପଣଙ୍କ ଆଜ୍ଞା। ଆପଣ ମଧ୍ୟ ଇଏ କରିଥିବେ ଯୋଉ ଯେହେତୁ ପ୍ରାକୃ ପ୍ରାକୃତିକ ଭାବେ ଆପଣ ତାକୁ ଉତ୍ପାଦ କରିଛନ୍ତି ତାହେଲେ ଆପଣଙ୍କର ମାନେ ଦାମ୍ ମଧ୍ୟ ଦର ମଧ୍ୟ ଅଧିକା ଥିବ।
ହଁ ଚାଲିଛି, ପଇସା କାମ ଚାଲିଛି ସେପଟେ। ଏ ତାଙ୍କର ଆମ କାକୁଡି ଚାଷ ରେ ଟିକେ ଅଧିକ ପାଣି ଦିଆ ହଉଛି, ପାଣି ଭାଗ ଟିକେ କମ ଦିଆହଉଛି, କାରଣ ପାଣି ବି ଆଜିକାଲି ଦୁନିଆରେ ବହୁତ ସର୍ଟେଜ ହେଲାଣି।
ଆଜ୍ଞା, ଯେହେତୁ ଏବେ ବର୍ଷା ଦିନ।
ପଛିିବ
ଆଜ୍ଞା ଯେହେତୁ, ଆଗକୁ ଏବେ ବର୍ଷା ଦିନ ଆସୁଛି ଆପଣ ଏବେ କୋଉ ଚାଷ କରିବା, କରିବେ ଏବେ।
ଏବେ ତ ଆମ ବର୍ଷା ଦିନ ଆଇଲାଣି ଏବେ ଚାଷ ଧାନ ଚାଷ ହେବାର ଅଛି। ତାପରେ ଦେଖିବା। ଯଦି ହଉଥିବ, ଭେଣ୍ଡି, ବାଇଗଣ, ଟିକେ ନଗେଇ ଦବାର ଅଛି ଜହ୍ନି, ଫନି।
ଆଜ୍ଞା ଆ ଠିକ ଅଛି। ମୁଁ ଏବେ ଆପଣଙ୍କ ସାଙ୍ଗରେ କଥା ହେଇ ଖୁସି ଲାଗିଲା। ଆଉ ମୁଁ ରହୁଛି, କିଛି ସମୟ ପରେ, କିମ୍ବା ଆପଣଙ୍କୁ କେବେ କଲ୍ କରିବି ଆଉ।
ଠିକ୍ ଅଛି ଧନ୍ୟବାଦ।